ଏଇଠି ବସିଚି।
ଆଉ କଁ ଖାଇଚ?
ଭାତ ଡାଲି ଖଟା।
କ ଭୋଜି ହଉଥିଲା କି କାର?
ନାଇଁ ଭୋଜି କଣ ହବ ଆମର ଭୋଜି ଭାତ କିଛି ନାଇଁ।
ଆଉ ଭୋଜ ଆଉ ଭୋଜି ହେଲେ ଡାକିବ ଆଉ। ଏଇ ଏଇଠି ପଡିଆରେ।
ଓହୋ ଆଉ କଣ ଖାଇଚୁ?
କିଛି ଖାଇନି ମ ଏଇଠି ତ ଆସିଥିଲି ଘରୁ ଖାଇକି ବରା ଚପ ଆଉ କିଛି ଖାଇନି।
ଓହୋ। ଆଉ ଭଲ?
ହଁ ଭଲ ଆଉ କଣ।
ଉଁ ହୁଁ।
ଆଉ ଏଇଠି ତ ଅଛି ଆଉ ଆଉ ଏବେ କୁଆଡେ ଯାଉଚ?
ଏବେ ତ ଏଇଠି ଯିବୁ ଏଉନୁଆ ଘର ଆଡେ ଟିକେ ଯିବୁ ବୁଲାବୁଲି କରୁଚୁ ଏଠି ଆଉ ସାଙ୍ଗମାନେ ଆଉ।
ଓହୋ।
ହଁ।
ଅଁ ଘରେ ଗଲେ ଖାଇବ ଏବେ ଆଉ।
ହଁ ମ ଘରେ ଗଲେ ଖାଇବା ଆଉ କଣ କରିଆ।
ହଁ ହେମିତି।
ଅ ହ।
ପଢାପଢି ତ ସଇଲେ ଭଲ ଆଉ। ଆଉ ତୋର କୋଉ ବ୍ୟାଚ?
ତୋର କୋଉ ବ୍ୟାଚ?
ମର ତ ପ୍ଲସ ଟୁ ସରିଲା ଆଉ।
ଉଁ ହୁଁ। ଆଉ କଣ ପଢୁଚୁ?
ଏବେ ପଢିବି ପା ଏବେ ପ୍ଲସ ଟୁ ଏକ୍ଜାମ ବାହାରିଚି ଏବେ ପଢିବି ପ୍ଲସ ଥ୍ରୀ ଆଡିମିସନ କରିବି ଆଉ।
ଓହୋ ଓ-ଟେନ୍ଥଟାରେ କେତେ ମାର୍କ ରଖିଥିଲୁ କି?
ଟେନ୍ଥରେ ତିନିଶ ପଞ୍ଚସ୍ତରୀ ଥିଲା।
ଓହୋ ଆଉ କଣ ଖେଳ ଫେଳ ଚାଲିଚି ନା କି ଚାଲିନି?
ଖେଳ ଗୋଟେ ନୂଆଚ ଚାଲିଥିଲା ସରିଲା।
ଉଁ ହୁଁ।
ଆ ତ ଖେଳୁଥିଲ କି?
ନା ମ ଆଜି ଖେଳି ଯାଇନଥିଲୁ ତ ଯାଇଥିଲୁ ଟିକେ ବୁଲାବୁଲି କରି ଆଉ କଣ କରିବୁ ସାଙ୍ଗସାଥି।
ଓହୋ ଆଉ ଭୋଜି ଭୋଜି କରିକି କେବେ ଡାକ।
ହଁ ଡାକିବା ଡାକିବା ନି କାହିଁକି ନିହାତି।
ଭୋଜି ଭାତ କେତେବେଳେ କରିକି ଡାକ, ବଡହାଇତ ଆଉ।
ହଁ ଡାକିିଆ ଭୋଜିଭାତ କଲେ ଆରାମସେ ଆସିବ ତୁ ଆଉ ଡାଇରେକ୍ଟ ବାହାଘରକୁ ଆସିକି ଖାଇବ ଆଉ।
ହଁ ହଁ।।
ଆଉ ଫ୍ରିଫାୟାର ଆଉ ଖେଳୁଚ ନା ଖେଳୁନ?
ନାଇଁ ଏବେ ଖେଲିନି ବାଦଲକୁ ବାଡେଇଥିଲି ପାହାରେ ଯେ ତାକୁ ବାଡେଇବି ଏଇନେ ଘରେ ଗଲେ ଆହୁରି।
ହେ ଏଇଟା ନୁମ୍ବୁଡ଼ାଟା ତା ସହିତ କଣ ପାଇଁ ଖେଳୁଚୁ ମଁ।
କଉଡ଼ି ଖେଳିବାକୁ।
ହେ ଏଟା ନୁମ୍ବୁଡା ଟା ତା ସହିତ ଖେଳିକି କିଛି ଲାଭନାହିଁ।
କହୁଛି ଖେଳିବାକୁ ସିଏ ଆଉ କଣ କରିବା।
ଓହୋ ହେଟା ନୁମ୍ଵୁଡା ଟା ତା ସହିତ ଖେଳେନି। ଆଉ ଅଯଥା ହାରୁଚି ଶୁନୁ ଆ ଟେ ଖାଇବ ଏଠୁ।
ଖାଲି କହୁଛି ଖେଳିବି ଆ ତା ପକଉଚି କୋହୁଚି ଆକୁ ଛାଡିଦେବି ତାକୁ ଛାଡିଦେବି ଖେଳେ। କୋହୁଛି କାଲି।
ଆଉ ନୁମ୍ବୁଡା ଟାରେ ତା ଖେଳ ଆସିକି ସେ କଣ ଖେଳି ହବ।
ତାକୁ ମୁଁ ବାଡେଇକି ଭିଡିଓ ଦେଖୋଉଚି ହେଲେବି ସେ କୋହୁଚି ନାଇଁ ନାଇଁ ମୁଁ ଖେଳିବି ଖେିଳିବି।
ହେ ଆଉ ଗୋଟେ କାମ କର ଗୋଟେ ଲ୍ୟାବ ଭିତରେ ପସେଇକି ବାଡା ତାକୁ।
ସେ ତ କହୁଚି ଆଉ କଷ୍ଟ ରେ ଢ଼େରେ ତା ସହିତ ଖେଳୁଚି ରାତିରେ ଖେଳୁଚି ସେ କହୁଚି ନାଇଁନାଇଁ ଆହୁରି ଖେଳିଵା ଆହୁରି ଖେଳିବା ଖାଲି କୋହୁଚି।
ଏ ଏମତି କେମିତି ହବ ଏମତି ଭଲ ଲାଗିବ କିରେ। ହାରୁଚି ବାରମ୍ବାର କଷ୍ଟମ ଖେଳିବ ବୋଲି କୋହୁଚି ଆହୁରି।
କୋହୁଚି ଖାଲି ଖେଳିବି ହାରୁଚି ସିଏ।
ହଁ।
ରାତିରେ ଶୋଇଥିବି ଫୋନ କରିକ କହିବ ଆ ଖେଳିବା।
ଏରା ନୁ ଏତେ ରା୍ରିରେ ମାନେ କଣ ବାରଟା ଗୋଟେ ରାତିରେ।
ହୁଁ।
ହେ।
ଏବେ ଏବେ ମୁଁ ଯଦି କହିବି ଏବେ କହିବ ଘରେ ଅଛନ୍ତି ସେ ତା ଆଡୁ ଫୋନ କରିବ ସାଢେ ଏଗାରଟା ବାରଟାରେ।
ଆ ନୁମ୍ବୁଡ଼ା ଟା ଖେଳେନି ଅଧିକ ଫ୍ରି ଫାୟାର ନା ନୁମ୍ବୁଡ଼ା ତ ଫୋନ ସିଷ୍ଟମ ହାଙ୍ଗ ହେଇଯିବ।
ନାଇଁ ମ କିଏ ତା ସାଙ୍ଗରେ ଖେଳିବ ସେଇଟା ଡୁମ୍ପିଡା ନାଖେ ହୋଉଚି ଆଉ।
ହୁଁ ହୁଁ। ଘରକୁ ଗଲ ହାରି କି ନାଇଁ ରେ ଏଠି ପଡିଆରେ ବୁଲୁଚୁ କଣ କରିବୁ ଆଉ ତମେ ପଡିଆର ତମେ ପଡିଆକୁ ଯାଉନ କି ତମ ଗାଁ ପଡିଆକୁ।
ଯାଉଥିଲୁ ଏବେ ଆସୁଚୁ ଘରକୁ।
କଣ ଏତେ ଜଲଦି ପଳଉଚ ମ। କେତେଟା ଯାଏଁ ଟାଇମ୍ ହେଇଚି ଆଠଟା ଛୟାଳିଶ ରୁ
ନଅଟା ହବ ଘରେ ପାଟି କରିବେନି।
ଓହୋ ବଡ ପିଲା ହେଇକି ବି ଘରେ ପାଟି କରୁଛନ୍ତି।
ବଡ ପିଲା କୋଉଠି ଦ
ଆଉ କଣ
ନଅଟାରେ ଘରେ ତ ସମସ୍ତେ ଆସିଲେ ତ ଆଇଲି ତାଙ୍କ
ତାଙ୍କ ସାଙ୍ଗରେ ଆଉ ଓହୋ ଏକା ବସିକି କଣ କରଵା ବି
ହୁଁ ଆଉ କଣ କ
କଁ କରୁଚ। ଆଉ କଣ ଆମ ପଡ଼ିଆରେ ତ ଏଇଠି ବସିଛୁ ସବୁ ସାଙ୍ଗସାଥୀ ହେଇକି ଆଉ।
ଆ ବୁନ୍ଦେ ଦମ୍।
ମୋ ଭଏସ କ୍ଲିୟର ହୋଉନି।
ନାଇଁ
ନାଇଁ ସ୍ପିକର ଅନ କରିଚକି। ନାଇଁତ। ଭଏସେ କ୍ଲିୟର ହୋଉନି। ସାଇକଲ ଚଲଉଚିରେ।
ଓ ଏ ସେଥିପାଇଁ ଭ‌ଏସ୍ କ୍ଲିଅର ରହୁନି ଆଉ।
ହୁଁ ହୁଁ। ସାଇକଲ ଚଲଉଚି ତ କଣ କରିବା। ବସିଲେ ହାଲିଆ ଲାଗୁଚି ଅଧିକାଂଶ ଟାଇମ୍ ବସି ବସି ବସି ବସି ହାଲିଆ ଲାଗୁଚି। ସେତେବେଳେ ବସିକି ଗେମ୍ ଖେଳିଲୁ ଖେଳିଲୁ ଦିଇ ତିିନିଟା ଖେଳିଲୁ ଏବେ ଟିକେ ବସିଚି ଆଉ କଣ କରିବୁ କେତେ ଖେଳିବୁ ବସିକି ଗେମ।
ହା
ଆଉ ଟିକେ ଉଁ ବି କେତେ କେତେ ଖେଳିବ? ହାଲିଆ ଲାଗୁଚି ତ ଗେମ୍ ଖେଳିି ଖେଳିି।
ମୋବାଇଲରେ ଆଉ କେତେ ଖେଳିହବ ଗେମ।
କଣ କରିବା ଆଉ ଗେମ୍ ନ ଖେଳିଲେ ଆଉ କଣ କରିବା ପୁଅ ପିଲା ଲାଇଫ୍ ତ ବସିକି ଗେମ୍ ଖେଳିବା ଛଡା ଆଉ କିଛି ନାହିଁ ଆଉ।
କଣ କିଛି ଚାକିରି ଫାକି
ରି ନାହିଁ। ଚା କିରି କଣ ଆମେ କରିବୁ ଆମର କଣ କେତେ ପଇସା ଆମେ ଗାଁରେ ଏବେ ବସିବା ପିଲା ନା ଆଉ ଚାକିରି କରିବୁ କଣ ଗାଁରେ ଟିକେ ବସିକି ବୁଲାବୁଲି କରିବା ଚାକିରି କରିବା ତ। ହଁ ଯିବି ବା ଆଉ କୋଉ ଦିନ।
ଆଉ କଣ କହିବ। କୋଉଠି କି କଲ୍ ଫଲ୍
ଅଛି କି ହୁଁ ଭୁବନେଶ୍ଵର ହେରିକାରେ ଅଛି କଲ୍। ରିଙ୍ଗସେରିମନିର ଗୋଟେ ଅଛି ତ ଚବିଶରେ ଅଛି ରିଙ୍ଗସେରିମନି ଏମତି ପଚିଶି ଆଡକୁ ଅଛି। କଲ୍ ଫଲ୍ ଦବାକୁ ତ ସବୁ ଅଛି ଆଉ, ଗୋଟେ କେତେ ଆସୁଚି? ହଁ ଏମିତି କଲେ କେତେ ଏଇ ଛଅ ସାତଶହ ଗୋଟେ କଲ୍।
ଓହୋ।
ହେରା ଏମିତି ଇଚ୍ଛା ପାଇଲେ ଯିବା କଥା କଣ କରିବା ଘରେ ବସିକି ଏ ଖାଲିଟାରେ ବସିଲେ ଭଲ ଲାଗିବ କି। ନିଜେ ତ କିଛି ନାଇଁ ଯିବା କଥା ଆଉ ହୁଁ। ନିଜ ଇନକମ୍ ଗୋଟେ କରିବା କଥା। ନିଜ ଇନକମ୍ ଗୋଟେ କରିବା ହଁ ନିଜ ଇନକମ୍ ଗୋଟେ କରିବା କଥା ତା ଖାଲି ଆଉ ନହେଲେ କଣ ନିଜେ ଇନକମ୍ ଟା କଲେ ହଁ ଜାଣିବ ଯେ ହଁ ଏଇଟା କି କଣ
ହୁଁ ଆଉ କେତେ ଘରୁ ମାଗିକି ଆଣି ହବ।
ହବ ହଁ ମ ସେଇଟା ବି ଗୋଟେ କଥା କେତେ ଘରୁ ମାଗିକି ଆଣିବ ପ‌ଇସା କୋହୁନ। ନିଜେ ଗୋଟେ ଇନକମ୍ କଲେ ଗୋଟେ ଖୁସି ଲାଗିବ।
ହୁଁ।
ହଁ ପା ନିଜେ ଇନକମ୍ କରି ନିଜେ ପଇସା କମେଇଲେ ସେ ଭଲ।
ଆଗକୁ ଘରେ
ଘରେ ପହଞ୍ଚି ଗଲାଣି? ନା ମ ଘରେ ଏତେବେଳୁ ଯାଇକି କଣ କରିବି। ଘରକୁ ଗଲା ଆସି ନଅଟା ଦଶଟା ହବ ନା ଆଉ। ଆଉ ଏବେ ପଡିଆରେ ଆସନ୍ତୁ ନହେଲେ କେବେ ଭୋଜି କରିବା। ଭୋଜି ଭାତ କରିବା ଆଉ ସବୁ ଆସିବ ସାଙ୍ଗ ମାଙ୍ଗ ଏ ମିଶିକି ସବୁ ଆସିବେ। ଭୋଜିି ଭାତ ସବୁ କରିବା ଗୋଟେ ବାଗେଇକି ଆଉ କଣ।
ଯିବା ଆଉ ଆମର ବାଦରେ ନୁବୁଡି ଗଲେରେ।
କୁଆଡେ ଘରକୁ ଗଲା ନା ଆସୁଚି ପଡିଆ ଗ ପଡିଆ ଆଡେ ଯିବ?
ଏଇଠି ଏଇଠି ଘରେ କୋହୁଚି ଆସେ ଖେଳିବା।
ଆ ତାସ୍ କଣ ଖେଳିବୁ କିରେ ଏଟା ଖେଳି ଜାଣୁନି ତା ସହ ଖେଳିକି କିଏ ଲାଭ।
ଖେଳିଲାନି ଖାଲି ହମ ହମ ହଉଛି ଖେଳିବ ବୋଲି।
ହୋବା
କାଆଠୁ ଗୋଟେ ଆଇଟେ ଧରିକି ପଳେଇଆଇଛି ଖାଲି ଖେଳିବ ଖେଳିବ ହଉଛି।
ଭାଇ ସେ ଗୋଟେ ମିଶି ଜ୍ଯୋତି ଆଇଡୀ ରେ ଖେଳୁଛି ନାଇଁ?
ହଁ ମିସି ଜ୍ଯୋତି ଆଇଡି ରେ ଖେଳୁଛି କା କା ଆଇଡି ରେ ଗୋଟେ ମାଗିକି ଆଣିଛି ଗୋଟେ କହୁଛି ଖାଲି ଖେଳିବା ଖେଳିବ ହଉଛି।
ହଁ ହଁ ହା ନୁବଡା ମାନଙ୍କ କାମ କଣ କି ଆଠୁ ଆଇଡି ମାଗିକି ଖାଲି ଖେଳିବା କଥା ଆଉ କିଛି କାମ ନାଇ। ଆ ତାଠୁ ମାଗିକି ଖାଲି ଖେଳୁଛି? ଏ ମାଗି କି ଖେଳିଲେ ଯେତେ ଭଲ ଆଇଡିରେ ଖେଳିଲେ କଣ ହବ କି ନୁ ବୁଢା ଟା ତ ଖେଳି ଯାଇଲେ ସିନା ହବ?
ହଁ ବା ତାକୁ ମୁଁ ବୁଝୁଛିି ସେ କିଳିିବନି।
ହଁ। ଖେଳିଲେ ସିନା ହବ ଏ ନୁବୁଢା ଭଳିଆ ଏତେ ଭଲ ଆଇଡିର ଥାଇକି କଣ ଖେଳିବ କେମିତି?
ହ
ଭଲ ଆଇଡି ଦେଇଥିବୁ ଖେଳି ପାରୁନଥିବ ଲାଭ କଣ?
ଓହୋ। ତାଙ୍କର କଉ ଖଉ
କ କୁକୁର ଅପର୍ଶନ ଅପସନ ହବ କହିଛି ସେ ହୁଁ। କିଏ ତୋର ଏଇ ଯୋଉ ବାଦଲ ତୁ ତ ଗୋଟେ ବଡ କୁକୁର ତୋର ଅପରେସନ କରିବ ବୋଧେ?
ବାଦଲ ର କୁକୁର ଅପରେସନ ହବ ବା।
ପାମା ବାଦଲ ତୁ କୁକୁର ନା ତର କୁକୁର?
ତାଙ୍କ କୁକୁର।
କୁର ଓହ ତାଙ୍କ କୁକୁର ମୁଁ ଭାବିଲି ବାଦଲ ଟା କୁକୁର ବୋଲି।
ବାଦଲ ଟା କଣ କୁକୁରି କି? ସେ ମଣିଷ ଟା ବା
କି ମଣିଷ ସା କୁକୁର ଭଳିଆ ହେଇଛି।
ହଁ ବା ତା କ ତା କହୁଛି ଆମ କୁୁକୁର ଅପର୍ସନ କରିବି।
ଆଁ କାଳିଆ ଭୂଆ ଶା।
ଭ ଜାଣି ପାରୁନି ବା ସେ କିଛି?
ହୁଁ ତାକୁ କହ ଗୋରା ହେବା ପାଇଁ ଗୋଟେ କ୍ରିମ ଲଗେଇବ ଅଛି।
ହଁ ବା ତାକୁ କହିବି ତାକୁ କୋଉ କ୍ରିମ ଗୋଟେ ଲଗେଇବ।
ହୁଁ ହୁଁ ତାକୁ କହିଦେବୁ ଗୋଟେ କ୍ରିମ ଅଛି ହେଟା ଲଗେଇବା ଗୋରା ଚିକ ଚିକ୍ ଦେଖାଯିବ।
ଅ ତାକୁ କୁହା ହବ କୋଉ କ୍ରିମ ଟା କି?
ଚିକ୍ ଚିକ ଦେଖାଯିବ ନୋ ସ୍କାର୍ଚ ଲଗେଇବା ମୁହଁ ପୁରା ନାଲି। ଖରାକୁ ବାହାରିଲେ ନାଲି ନୋସ୍କ୍ରାଚ ନା କି? ନା ଗ୍ରୀନି? ନୋ ସ୍କ୍ରାଚ ଲଗେଇବ ମାନେ ଘରକୁ ବାହାରିଲେ ଏକା ମୁହଁ ନାଲି ଦେଖାଯିବ ତାରା ଆଉ କିଛି ନାଇ। ହୁଁ।
ଭାଇ
ଆରେ କିଏ କିରେ? ଏ ବୋପା ହୁଁ ହୁଁ କଣ କଣ କରୁସନ୍ତି ସବୁ?
ଏଇଟି ବସିଛନ୍ତି ସବୁ କଣ କରିବା?
ଆଉ ରୋଷେଇ ଘରେ?
ରୋଷେଇ ଭାତ ଡାଲି ମାଛ।
ଭାତ ଡାଲି ମାଛ ଏତିକି ଆଉ କିଛି ନାଇ?
ନା।
ଭଲ, ଧନୀ ଘର ତମେ ଏଇନା ଖାଇବ ଏଇନା ଆଇଁଷ ଫାଇଁଷ ଆଉ। ଏ ଧନୀ ଘର କାଇଁ?
ଅଧି-ଅଧିକାଂଶ ଗୋଟେ ଦିନେ ଥାଏ। ଏବେ ତ ଆସୁଛି ଏମିତି। ଆଉ କଣ?
ଉୁଁ ହୁଁ।
ଏ ବାଦଲ ଠୁ ଦୂରେଇକି ରୁହ ନ ହେଲେ ଜୀବନ ନଷ୍ଟ ହବ ଏକାଥରେ ଗେମ୍ ଖେଳି ଖେଳି।
ହଁ, ତା ଠୁ ଦୂରେଇକି ରହିବୁ।
ରହିବୁ ତ ଆଉ। ନଷ୍ଟ ନ ହେଲେ ଖତ ନ ନଷ୍ଟର ଓଲଟା ଅଲଟ୍ରା ପ୍ରୋ ମ୍ୟାଚ ହେଜ ଆଉ ବାଦଲ ସହିତ ମିଶିବି। କେତେ କିରେ ଜଣେ ଗେମ୍ ଖେଳିବ? ଗେମ୍ ଖେଳିଲେ କଣ ମିଳିବ ତାକୁ? ଗେମ୍ ଖଳିଲେ କଣ ମିଳିବ କିରେ ତାକୁ?
ଉଁ ହୁଁ।
ହୁଁ।
ଯେତେ ଗେମ୍ ଖେଳୁଛି ସିଏ?
ହୁଁ।
ଟାଇମ୍ ବି ବହୁତ ହେଇଗଲାଣି ବା।
ଦିନ ରାତି ଖାଲି ଖେଳୁଛି। କଣ ଏବେ କିଛି ନାହିଁ। ଆମ ଖାଲି ସେ ଘରେ ଖାଇକି ଶୋଇବ।
ଆଉ କଣ କାମ କିରେ? ଏଇଠି ତ ତମ ସହ କଥା ହେଇ ହେଇ ଟାଇମ ପଳେଇଲା ଦଶ କୋଡିଏ ମିନିଟ୍। ଏନ୍ତି ଆଉ କଣ?
ହଉ ବୁନ୍ଦେଇ ଦଶ ମିନିଟ୍ ହେଇଗଲା ରଖୁଚି।
ହଁ।